ହ୍ୟାଲୋ, ହାଲୋ ହଁ, ହଁ ଅପା। ହଁ ଅପା ଶୁବୁଛି, ଶୁବୁଛି। ଆଉ, ସେଇ କଥା ଭାବୁଥିଲି। ଆଉ କେମିତି ଆଉ ଥରେ ଯିବା, ସମସ୍ତଙ୍କୁ ନେଇକି ଯିବା ଟିକେ ବୁଲି ଆସିବା। ଆଉ ଯୋଉ ଯାଇନାହାନ୍ତି ଯୋଉମାନେ ଆମ ସାଙ୍ଗେରେ ତାଙ୍କୁ ଆଉ ଥରେ ସାଙ୍ଗ କରିକି ନେଇକି ଯିବା ଆଉ। ଆଉ ଆଉ ଟିକେ ବଡ ବଡ ଦି ତିନିଟା ଗାଡି କରଦବା। ସମସ୍ତେ ହଁ ଦେଖିବା ରହିବାର ବ୍ୟବସ୍ ତା ହଁ ଟିକେ କଲେ ଭଲ ଲାଗିବ ଆଉ।
ପହଞ୍ଚିକି ରହି ଦେଖୁନ ଆମେ ସେଠୁ, ଆମେ ତ କୋଉଠି ବି ଟାଇମ ଲସ୍ କରିନେ କିନ୍ତୁ ଯାଇଁକି ପହଞ୍ଚିଲାଳୁ ତଥାପି ଏଠୁ ଦିଟା ତିନଟା ହେଇଗଲା ନାଁ?
ହୁଁ ହୁଁ।
ଆଉ ତ ଦିଟା ତିନଟା ହେଲେ, ଆମେ ଆଉ ମାନେ ଛାନିଆ ହେଇକି ହେଠୁ ଆସିବାକୁ ପଇଲା। ମାନେ ଭୀମକୁଣ୍ଡ ପାଖୁକୁ। ତ ରାତି ହେଇଯିବ ବୋଲି ଇଆଡକୁ। କିନ୍ତୁ ଯଦି ସିଆଡେ ରହିବା ବ୍ୟବସ୍ଥା ହେଲା ଆଉ ଟିକେ ଅଧିକ ଖର୍ଚ୍ଚ ହବ ସମସ୍ତେ ମିଶିକି ଦେଇଦେଲେ ହବ।
ହୁଁ।
ସେଇ ଅନୁସାରେ କେତିକି ଖର୍ଚ୍ଚ ହଉଛି ସମସ୍ତଙ୍କୁ ମୁଣ୍ଡ ପିଛା ହିସାବ କରିକି ବାହାର କରିଦେଲେ ଟଙ୍କା ହବ ନାଇଁ?
ହଁ।
ଆଉ ସିଆଡେ ଯୋଉ ଗୋଟେ ଦିନ ରହିଗଲେ ପୁଣି ବ୍ୟାକ୍ କଲେ ସବୁ ଦେଖି ଦେଇକି ଆସିବ। ଛୁଆ ପିଲାଙ୍କ ପରୀକ୍ଷା ସଇଲେ ମଣିଷ ରିଲାକ୍ସ ହେଲେ ଯାଇ ହବ।
ହଁ।
ନହେଲେ ସେ ଗୋଟେ ହୁମ୍ସ ରେ ସିନା ପଳେଇଲେ। ଫ୍ରେବୃୟାରି, ମାର୍ଚ୍ଚ ଆଡ଼କୁ ସବୁ ବୋର୍ଡ ପରିକ୍ଷାଗୁଡା ନା?
ହଁ।
ବଡ ବଡ ହେଲାଣିି। ପ୍ଲସ୍ ଟୁ ପରୀକ୍ଷା, ମେଟ୍ରିକ ପରୀକ୍ଷା ଏ ବର୍ଷ ଦେବେ ସବୁ।
ହଁ ପରା।
ନା ୟା ତାପରେ ଅଗୁକୁ ତାରେ ଆମେ ବି କେତେ ବର୍ଷ ହେଲା ଆମେ ବି ସେ ଯୋଉ ତାପରେ ଆସିଲା ଏଳକୁ ଯୋଉ ଫେରିଲା ବେଳକୁ ଆମେ ଯୋଉ ମାଁଙ୍କୁ ସେପଟେ ଯୋଉ ତାରିଣୀ ମାଆଙ୍କୁ ଦର୍ଶନ କରିକି ଆସିଲି ମାଁ ତାରିଣୀଙ୍କୁ। ଅଁ ଯାହା ହଉ ଆ ମାନେ ତମର ଇଚ୍ଛା ଥାଇକି ନାଇଁ ଆମେ ଟିକେ ସନ୍ଧ୍ୟା ଆଳତି ଦେଖିବା। ସମସ୍ତଙ୍କର ବି ଇଚ୍ଛା ଥାଏ କି ନାଇଁ ଟିକେ ସନ୍ଧ୍ୟା ଆଳତୀ ମାଙ୍କର ଦେଖିବା।
କିନ୍ତୁ ସେ ଡ୍ରାଇଭର କେମ୍ତି କହୁଥିଲା କହିଲା ଏବେ କଶ୍ମୀନ୍ କାଳ ହବନି ନାଁ। କହୁଥିଲା ମାନେ ସାଢେ ସାତଟା ବେଳୁ ହବ। ଆମେ କହିଲୁ ହଉ ଚାଲ ପ୍ରଣାମ୍ କରି ପଳେଇବା କିନ୍ତୁ ମା ତ ସେ ଛୁଆ ମନ ବୁଝିଦବ ନାଁ।
ହଁ।
ଆମେ ଆସୁ ଆସୁ ଦେଖୁନ ଯାଇକି ବସୁ ବସୁ ସାଙ୍ଗେ ସାଙ୍ଗେ ଆରମ୍ଭ ହେଇଗଲା ଆଳତି।
ସେଇୟା ପରା।
ଆ ସିଏ ମାନେ ଅନ୍ତରର ଡାକ ଶୁଣି ଦିଅନ୍ତି ନା।
ଆଉ ବଢିଆ ଲାଗିଲା ବି। ମାନେ ମୁଁ ବସିଥାଏ ମୋ ଅନୁଭୂତି କଥା ମାନେ ଆଖିରୁ ଆପେ ଆପେ ପାଣି ବୋହି ଆସୁଥାଏ। ମାନେ ତାକୁ ଯେ
ଝିଅ ବି କାନ୍ଦୁଥାନ୍ତିି ମତେ ବି ଭାରି କାନ୍ଦ ଲାଗୁଥାଏ।
ମାନେ କିଛି ବି ନଥାଏ କିନ୍ତୁ ଯେମ୍ତି ଲାଗୁଥାଏ କି ମାଁ ତତେ ଆଉ ତ ଏତେ ଦିନ୍ ପରେ ଦେଖିଲୁ। ପୁଣି ତତେ ଆଉ ଦେଖିବୁ କେବେ, କେବେ ଆମର ପୁଣି ସେ ସେମ୍ତି ଡୋରି ଲାଗିବ ଯେ ତତେ ଆସିବୁ ଆମେ ଏମ୍ତି ଦେଖିବୁ। ମାନେ ସତ କଥା ଏଇଟା କି ଛି ମାନେ ହେମ୍ତି କିଛି ଇଏ ନଥାଏ ମୁଁ ଖାଲି ମୋର ମନେ ପଡି ଯାଇଥାଏ କଣ ନା ମୁଁ ୟାର ଦଶ ବର୍ଷ ପୂର୍ବରୁ ମୁଁ ନା ଏଗାର ବର୍ଷ ପୂର୍ବରୁ ମୁଁ ଯାଇଥିଲି। ପୁଅ ଛୋଟିଆଟେ ହେଇଥିଲା ଛୋଟିଆଟେ ହେଇଥିଲା ପୁଅଟା। ଆ ଯେତେବେଳେ ସେ ଛୋଟିଆ ହେଇ ଥିଲା ମାନେ ମାନସିକ ଥାଏ, ତ ତାକୁ ବି ନେଇକି ଯାଇଥାଏ। ସେତେବେଳେ ମାନସିକ ପୂରଣ କରିକି ଆସିଥାଏ, ବାସ୍ ସେ ସେତିକି ଯୋଉ ଯାଇଥିଲି, ଯେମିତି ଲାଗିଲା କି ମାଆ କୁ କେତେ ଯୁଗ ପରେ ଦେଖିଲି। ଆଉ ସେତେବେଳେ ଯୋଉ ଯାଇଥିଲି ସେ ଜାଗା ପୁରା ଅଲଗା ଥିଲା। ଏବେ ଯୋଉ ଗଲି ସେ ଜାଗା ପୁରା ଚେଞ୍ଜ। ମାନେ ଆଉ କି କିଛି ବି ମାନେ ଇଏ ନାହିଁ ସେଇଥିରେ। ମାନେ କହିବାକୁ ଗଲେ ସେଇଠି ଆଉ ପୁରା ଚେଞ୍ଜେସ୍ ତା ଦୋକାନ ବଜାର ସବୁ ଚେଞ୍ଜ ହେଇଯାଇଚି।
ଆ ଲୋକଙ୍କ ବସିବା ଶୈଳୀ ପୁରା ଗେଟ୍ ପୁରା ସବୁ ଚେଞ୍ଜ। ଆଉ ଯେତେବେଳେ ତ ମାଆଙ୍କୁ ଦେଖି ଦଉ ମାନେ ଯେମିତି ଲାଗେ କିି ମାନେ କେତେ ବର୍ଷ ପରେ ମା କୁ ଆଇଲୁ ଦେଖିବାକୁ। ମାନେ ସିଏ ଗୋଟେ କହନ୍ତିନି ଯୋଉ ମନ ଭିତରେ କୋହଟା ଆପେ ଆପେ ଯେମତି ଯେମିତି ମା ହଁ ନିଜ ମା କୁ ଦେଖିଲେ ଯେମିତି ଯେତେ ଦୂରରେ ଆମେ ଥାଉ ପଛେ ମାଆ ପାଖରେ ଯେତେବେଳେ ପଳେଇ ଆସୁ, ପୁରା ତ ସେମତି ତ ପୁରା ଫିଲିଙ୍ଗ ହେଲା ଆଉ।
ହ
ପୁରା ଆଖିରୁ ତ ଆପେ ଆପେ ଲୁହ ଆଉ, ଯୋଉଟାକୁ ମାନେ କେହି ରୋକି ପାରିବେନି ପୁରା ସେଇ ପ୍ରକାର ଆଉ।
ହଁ।
ବହୁତ୍ ବଢିଆ ଲାଗିଲା। ତାପରେ ମାଆଙ୍କର ଯୋଉ ପ୍ରସାଦ ମିଳିଲା ଯୋଉ ସାଙ୍ଗେ ସାଙ୍ଗେ ଯୋଉ ମାଆଙ୍କଠି ଲାଗି ହେଇଥାଏ ଯେ ପିଠା ଚକୁଳି ପିଠାକୁ କ୍ଷୀରି।
ହଁ।
ସେଇଟା ବି ଗୋଟେ ଭାଗ୍ୟରେ ଥିଲେ ମିଳେ।
ସେଇଆ ପା।
ସେଟେ ବି ଗୋଟେ ବଢ଼ିଆ ଜିନିଷ ଆମକୁ ମିଳିଲା ସମସ୍ତେ ବି ଯାହାହାଉ ପ୍ରସାଦ ଖାଇଲୁ। ଯାଇକି ଯେଉଁ ସବୁ ଆସିଥିଲୁ ବହୁତ ସେଇଟା ବି ବହୁତ ବଢ଼ିଆ ଲାଗିଥିଲା।
ଆଉ କେତେବେଳେ ଥରେ ଇଏ କର ପ୍ଲାନ୍ କର ଆମେ ଯିବା କୋଉ ପଟେ କହିଲେ।
ହଁ ଆମେ ଧର ମୟୂରଭଞ୍ଜ। ଏ ତ ବାଟ ନ ଯାଇବି ପାଇଲେ ମୁଁ ଘଟ କାଁ ଯିବ କଣୁ ସୁବିଧା ହେଇଯିବ।
ସେୟା।
ଘଟଗାଁ ୱାଣ୍ଡେରେ ଯାଇକି ଫେରି ହ ଆସିବ। ଆରାମ ସେେ ଭଲସେ ଦର୍ଶନ କରିକି ମାଆଙ୍କୁ ଫେରିଆସିବା। ଆ ମୟୂରଭଞ୍ଜ ଟିକେ ଦୂର ବାଟ ହେଇଯାଉଛି ତ ତାକୁ ଦିଦିନିଆ ପ୍ରୋଗ୍ରାମ ଦରକାର, କିନ୍ତୁ ମାଙ୍କୁ ଦେଖିବାକୁ ଗୋଟେ ଦିନ କାଫି।
ହଁ, ନାଇଁ ସେପଟେ ମୟୂରଭଞ୍ଜ ଆଡେ ଯିବା ପାଇଁ ଗଲେ ଆଉ ଯେଉଁ ଜାଗା ସେ ଆଖପାଖି ଅଛି ଆମେ ତ ଆମେ ତ ଜାଣିନେ ନା କଣ କଣ ଆହୁରି ପାଖାପାଖି ଜାଗା ସବୁ ଥିଲା ହଁ। ତ ଆମେ ସେଇପଟେ ବି ଟିକେ ବୁଲାବୁଲି କରନ୍ତେ ଆଉ ବି ସେଇ ଯୋଉ ଖଣ୍ଡାଧାର ଜଙ୍ଗଲ ବି ଅଛି ସେ ପାଖରେ ଆମେ ସେଇଟା ବି ଯୋଉ ଜଙ୍ଗଲ କହୁଛେ ଆମର ଯୋଉ ଜଳପ୍ରପାତ।
ସେଇଟା ବି ଟିକେ ପାଖାପାଖି ଅଛି ଟିକେ ଯାଆନ୍ତେ ଦେଖିବାକୁ। ବୁଲାବୁଲି କରିକି ପୁଣି ଦେଖି ଦେଖିକିନ ଆସିବା ଆଉ ତାପରେସେ ସେଇପଟୁ ବି ପାଖ ହେବ ଆମର ସମ୍ବଲପୁର ଲାଇନ୍ ବି ପୁରା ପାଖ ହେଇଯିବ।
ଆଉ ସିଆଡେ ପୁଣି ମା ଘଣ୍ଟେଶ୍ଵରରେ ନା କୋଉଠି ସମ୍ବଲପୁରରେ ଅଛନ୍ତି ବା।
ହଁ ହଁ।
ମା ଘଣ୍ଟେଶ୍ଵରୀ ତ?
ହଁ ହଁ ସମଲେଶ୍ଵରୀ ବି ଅଛନ୍ତି ଘଣ୍ଟେଶ୍ଵରୀ ବି ଅଛନ୍ତି।
ସେ କହିଲି ଦି ଦିନର ପ୍ରୋଗ୍ରାମ ପୁରା ପଳେଇବ ପୁଣି ଆସିବ ନଚେତ ଟ୍ରେନ ପ୍ରୋଗ୍ରାମ କରି ପଳେଇବ, ସେଆଡେ ବୁଲାବୁଲି ଗୋଟ ବୁଲାବୁଲି କରିବ ଓ ହୋଟେଲ ଫୋଟେଲରେ ରହିବ।
ହ ହେବନି। ଆମେ ଏମତି ପର୍ସ
ନାଇଁ ସେଠି ରହିବାକୁ ପଡିବ ଧର ସମ୍ବଲପୁର ପଳେଇଲେ ଗୋଟେ ସେଠି ଲରହିଲ ଦିନେ ଦ ଦିନେ ସେଠିକାର ଏରିଆସ ବୁଲିକି ଆସିଲ।
ମେନ୍ କଥା ହେଲା ସେଇ ମେନ୍ ଯ
ଯାଇ ହବନି ସମସ୍ତେ ଟ୍ରେନ ରେ ଗଲେ।
ହଁ।
ଅଧା ଯ କିନ୍ତୁ ଗାଡି କରିଗଲ କଣ ଆଜି ଗଲ କାଲି ଫେରିଗଲା କିମ୍ବା ଯଉନ ଗଲ ସେନ ଫେରି ଆସିଲ ହେଇକ।
ହଁ ଲେଟ୍ ହେଲେ ବି ଚଳିବ ସେଇଟା କିନ୍ତୁ ଟ୍ରେନ୍ ଲେଟ୍ ହେଇଗଲେ ମିସ୍ ହେଇଯିବ।
ମିସ ସେଇଚିବ ଏତେ ଲୋକ
ହୁଁ- ହୁଁ-ହୁଁ।
ମାନେ କଥା ଲୋକ ଏପଟ ସେପଟ ହେଇଯିବ ତାଙ୍କୁ ପୁଣି ଏକାଠି କରୁ ଆଣ
ମୁଁ ଭାବୁଛି ଆମେ ଟିକେ ଏଥର ଏଇପଟେ ଯିବା ଆମର ଏପଟେ। ଯୋଉ ନୂଆ ରାମମନ୍ଦିର ହେଇଛି ନୟାଗଡ଼ ଲାଇନ ସେପଟେ ବି ବହୁତ ଭଲ ଭଲ ଜାଗା ଅଛି ମୁଁ
ପାଖରେ କୋଉଠୁ ଗୋଟେ ଭଲ ମନ୍ଦିର ଗଟେ ଅଛି ମ କଣ ଗୋଟେ?
ଆମର ଭଟ ଭଟାରିକା ମାଙ୍କ ମନ୍ଦିର ଟା ବି ବହୁତ ସୁନ୍ଦର ହେଇଛି, ତାପରେ ସେଇ ରୁଟ ଦେଇକି ତ ଆଉ। ହଁ, ଅଛି ଆମର ନୀଳ ମାଧବଙ୍କ ମନ୍ଦିର, ତାପରେ ରାମ ମନ୍ଦିର ଆମର ସେ ଯୋଉ ଇଏ ଗଡ଼ର, କୋଉ ଗଡ଼ ତ ମୋ ମନେ ପଡ଼ୁନି ପର୍ଟକୁଲାର। ନୟାଗଡ଼ର କିନ୍ତୁ ସେ ଜାଗାଟା ନାଁ ପର୍ଟିକୁଲାର କଣ ଫତେଗଡ଼ର, ହଁ।
ହଁ, ଫତେଗଡ ମନେ ପଡ଼ିଲା।
ଯିବା କେତେବେଳେ ଟିକେ ଦେଖିଦେଇକି ଆସିବା କେମିତି କଣ ହେଇଛି, ଏଇଟା ତ ପାଖ ବି ଆମକୁ ଟିକେ ହବ।
ହଁ, ବୟସ୍କ ଲୋକମାନଙ୍କୁ ବି ନେଇ ହବ।
ହଁ, ଆଉ ଟିକେ ପ୍ଲାନ୍ କର କୋଉ ଦିନ ସମସ୍ତେ ତେ ବସିକି ଆମର ଯେତିକି ପରିବାରର ଲୋକ ଅଛନ୍ତି ସମସ୍ତଙ୍କ ସାଙ୍ଗେ ବସିକି ଗୋଟେ ମିଟିଙ୍ଗ କରିବେ, ନହେଲେ ଫୋନ ରେ ଗୋଟେ ହ୍ଵାଟସଆପ୍ ଗ୍ରୁପ ଖୋଲିଦିଅ। ଗ୍ରୁପ ରେ ସମସ୍ତଙ୍କୁ ମେସ୍
ପରୀକ୍ଷା ଟା ସରି ସରି ଆସୁ, ଜାନୁଆରୀ ମାସ ହଉ।
ହଁ।
ଏବେତ ସ୍କୁଲ୍ ଖୋଲା ଆରମ୍ଭ ଏଇନା ଆଉ କେହି ଇଣ୍ଟ୍ରେଷ୍ଟଟ୍ ନେବେନି।
ହଁ, ନାଇଁ, ସେତେବେଳେ ନହେଲେ ବି ଆମେ ଭାବୁ ସେ ଯଉ ଆମର ଦୁର୍ଗା ପୂଜା ସମୟରେ ଆମେ ଟିକେ ପଳେଇବା, ସେଇ ଯୋଉ ସମୟରେ ଦଶ ପନ୍ଦର ଦିନ ଯଉ ବା ଅଛି, ଛୁଆଙ୍କ ମାଇଣ୍ଡ ବି ଟିକେ ଫ୍ରେସ୍ ହେଇଯିବ, ହଁ ସେମାନେ ବି ଟିକେ ମନ
ହଁ, କଥା ହବା ତାହଲେ ଦେଖିବା ସମସ୍ତଙ୍କ ସହିତ।
ବୁଝିପାରିଲ, ନହେଲେ ସେ ବି ପାଠ ପଢା ଭିତରେ ବି ଛୁଆ ବହୁତ ଯାକି ହେଇଯାଉଛନ୍ତି। ଆଉ ଟିକେ କଥା ହବ, ଦେଖିବା ସମସ୍ ହ୍ଵାଟସଆପ୍ ଗୋଟେ ଆଗେ ଗ୍ରୁପ ଖୋଲିବା, ଗ୍ରୁପ ନ ଖୋଲିଲେ ଜାଣି ହଉନି। କାହାକୁ କାହାକୁ କହିଲେ ନ କହିଲେ ବୋଲି। ଆଉ ଗ୍ରୁପ ରେ ସମସ୍ତଙ୍କୁ ମେସେଜ୍ କରିଦବା। ଆଉ ଯିଏ ଯିବ କେତେ ଟଙ୍କା, ଏତିକି ବାଟ ଆଗେ ଆମେ ନିଜେ ଟିକେ ହିସାବ ପ ପକେଇଦବା କେତେ କିଲୋମିଟର ହେଉଛି, ଗାଡ଼ି ବାଲା କେତେ ନେବ? ଆଗେ ସବୁ ପଇସା ଟା ଟିକେ ବୁଝିଦବା, ବୁଝି ଦେଇକି, ତାପରେ ମୁଣ୍ଡ ପିଛା କେତିକି ଆଉ ସେଇଟା ହିସାବ କରି କ ଗ୍ରୁପ ରେ ଛାଡିଦବା। ଖାଇବା ଟା
ସମସ୍ତଙ୍କ ପ୍ରା
ହଁ। ସେଇଆ କରିବା, ସମସ୍ତଙ୍କୁ ଗୋଟେ ଗୋଟେ ଆଇଟମ୍ ସବୁ ଫ୍ୟାମିଲ
ହଁ, ନହେଲେ ସମସ୍ତଙ୍କର ଗୋଟେ ଗୋଟେ ଆଇଟମ ନୋବୁ। କିଏ ଧର ପୁରୀ କରିଦେଲା, କିଏ ଆଳୁ କଷା କରିଦେଲା। କିମ୍ବା କିଏ ପରଟା କରିଦେଲା, କିଏ ଭଜା କରିଦେଲା, ଏମିତି କଲେ ହବ। କିନ୍ତୁ ଦେଖିକି ନବାକୁ ହବ, ଯେମତି ଆମ ଆର ଇଏଟାରେ ବହୁତ ଗୁଡା ଖାଦ୍ୟ ନଷ୍ଟ ହେଲା, ଦେଖିକି କରିବା ଯେମିତି ନଷ୍ଟ ନ ହବ ଆଉ।
ହଁ, ହଁ, ଏମିତି ନଷ୍ଟ ନହବ ଆଉ, ନହେଲେ ଗୋଟେ କାମ କରିବା। ସେଇ ଯେମିତି ଏଥରକ ଯୋଉ ଯେମିତି ନେଇଥିଲେ ଦହିବରା ଆଉ ଅନ୍ୟ କିଛି ଆଇଟମ ନବାନି, ହଁ।
ଶେଷରେ ମାନେ ଖାଇ ଦେଇେଇକି ଦହି ପାଣି ପିଇଦେଲେ ସେ ଆତ୍ମା ଶାନ୍ତି, ଅ ତାକୁ ଖାଇଦେଲେ ପୁଣିଯାହା ବଳିଲା ପୁ ଣିଥରେ ଖାଇଦବ।
ହଁ
ଆଉ ବରାଟାକୁ ବରଂ ଖାଲି ପାଣିରେ ବରାଟା ଖାଲି ପାଣିରେ ପଡିଥିବ। ଦହିଟା ଅଲଗା ଥିବ ଗୋଟେ ନାହଁ କି ନା। ଆଉ ସେ ବି ଖଟା ହବନି ଶୀତ ଦିନେ ବି ଖଟା ହୁଏନି।
ଖଟା ହବନି ହଁ। ସେଇଆ କରିବେ ଧର ଧ ଖଟା ହେଇଗଲେ ବି ଦହିବରାଟା ତ ପୁରା ଭଲ ରହିବ ନା। ତ ସେଉ ଟିକେ ଅଧିକା ପ। ପରିମାଣରେ ଆମେ ନେଇଯାଇଥିବା କିଛି ନହେଲେ ସେଉ ବିଟ ଲୁଣ ଏମତି ବି ଲଗେଇକି ବି ଖାଇ ହେଇଯିବ ଯଦି ଘୁଗୁନି ହଁ। ସେଇଆ କରିବା ଆଉ ଏଥର। ତମେ ଗୋଟେ କଥା ହୁଅ ଗ୍ରୁପ କର କଥା ହୁଅ ତାପରେ ମତେ ଜଣେଇବ ଆଉ। ରହୁଛି ଅପା।
ହଁ ହଁ।